ହୁଁ କଣ କରୁଛୁ?
ନାଇଁ ମଇଁ ଯ ଶୋଇବ ମୁଁ ଗ ଟେ କଲ କରିଦିଏ କଣ କରୁଛ ମୋ ମୁଟ ଟା ଖରାପ ଥିଲା ତ ଆଉ ଆମର ଭାତ ଡାଲି ଆଉ। ପୋଟଳ ଭତା ଆମ୍ବ ଇଆ ଆଉ ତମର?
ଯେ ହଉ କଁ
ତମର?
ଆମର ଭା ଭ ତ ଡାଲମା ତାପରେ ପୋଟଳ ଆଳୁ ଭଜା ପାପଡ଼।
ଓ ହୋ। ଆଉ ଶୋଇନ କି?
ତମେ ସଉନ କି?
ନା ମତେ ନିଦ ମାରନି ତ ମୁଁ ସେଇଥିପାଇଁ କଲ୍ କଲି ମୁଁ ବାବୁରେ କାହାର ଶୋଇପାରୁଥିବଇି ଗଲା।
ଓ ତା ବି ପୁଣି ସୋଇବି ମୁଁ
ହଁ
ହଉ କହୁ କୁହୁନୁ, କଣ ଭଲ ଆଉ। ମୁଡ କଣ ଠିକ ହେଲା ଆଉ ମୁଠ, ଠିକ ହେଲେ କଣ ଆଉ ଠିକ ହେଲେ ହବ କଣ?
ଯିଏ ଗଲା ଗଲା ତାକୁ ଭାବବିନି ଆଉ କଣ
ତମକୁ ଶହେ ରୁ ତିରିଶ ମିଳିବ ତମକୁ ଭଲ ଲାଗିବ? ସବୁ ଜିନିଷ ସ ସବୁ ଜିନିଷ ଜାଣିକିନା ବି।
କଷ୍ଟ ଲାଗିବ ଆଉ କଣ କରିବା। ତା ବୋଲି କଣ ସେଆକୁ ଭାବିକି ରହିବି ନା କଣ କହୁନ?
ଯାବି ହେଲେ ଟିକେ ଜମା ଭାବିବ ନାଇଁ ଏମିତି କହୁଛ!
ସେଇଟା ଆଉ ଭାବିବନି ଆଗ ମନ ଭାବିବ ତାପ ଆଉ ଆଗକୁ ଇଏ କରିବନି ସ ଚିଡିଚିଡି ହବ ନା ଆଉ କଣ ଖବର କହିଲ ମୁଁ ଶୁଣେ!
ନାଇ ଆଉ କଣ ତମେ କୁହ ମୁଁ ଶୁଣୁଛି।
ବର୍ଷା ହଉଛି?
ହୁଁ ବର୍ଷା ହଉଚି।
ଓହୋ ଛାଡ଼ିନି ତମର ଆମର ଛାଡ଼ି ଯାଇଛି ବର୍ଷା।
ହଁ ତମର ସେଇଠି ଛାଡି ଯାଇଛି? ସତରେ ଛାଡି ଯାଇଛି।
ହଁ ବାରତେ ଛାଡ଼ି ଯାଇଛି।
ହିଁ।
ସରି ଯାଇଛି ବୋଲି କଲ୍ ଟା କହିଲ ମୋର ନେଟୱର୍କ ପ୍ରୋବ୍ଲେମ ହଉଛି, ସେଥିପାଇଁ ଛାଡ଼ିଗଲା ପରେ କଲ୍ କରୁଛି।
ହୁଁ ହୁଁ, ଆଉ ଦେହ କେମିତି ଅଛି?
ଦେହ ଭଲ ଅଛି। ତମର?
ହୁଁ ଭଲ ଅଛି ଦିହ ନା କଣ?
ହଁ ବା।
ହଁ ମୋର ବି ଭଲ ଅଛି ତ।
ମାମା ବି ଆଇଛି ବାରି ଆଡକୁ ତମ ସ ଗପିଲାକୁ ମତେ ବାରି ବେଳକୁ ଆସିବାକୁ ପଡୁଛି।
କାହିଁକି ମୁଁ କେମିତି କଣ ହେଇଛି?
ଖାସ ପର୍ସନ ଟା ତ ନାବା ଇଏ ମନ୍ ଘର ଭିତ ନେଟୱର୍କ ପ୍ରୋବ୍ଲେମ ହଉଛି ତ ମୋତେ ସେଥିପାଇ ବାହାରକୁ ଆସିବାକୁ ପଡୁଛି। କଣ କହିବି ଜିଓ ର ଅସୁବିଧା ଏ ଯୋଉ ବି ଏସ୍ ନ୍ ଏଲ୍ ସିମ୍ ଟା ଭଲ?
ହଁ ନା।
ଭଲ ନୁହଁ।
ନା।
ଆଉ ଭଆଇପି?
ବିସ୍ନାଲ୍ ଆଉ ବିଆଇ ମିଶିକି ହେଇଛି ଭଡା ବିଇ ସିମ
ମାନେ ଆଉ ଭିଆଇ ନାହିଁ ସିମ୍ ଏବେ ଭୋଡା ହଉଛି।
ସ ସରି ବିଏସ୍ନାଲ ଆଉ ଆଇଡ଼ିଆ ମିଶିକି ହେଇଛି ଭିଆଇ ସୀମ୍
ହଁ। ଆଇଡିଆ ହଁ ଆଗରୁ ଆଇଡିଆ ବି ଚାଲୁଥିଲା ଏବେ ଆଉ ଆଇଡିଆ ନାଇଁ।
ଆଇଡିଆ ଆଉ ବିଏସ୍ନାଲ୍ ମିଶିକି ହେଇଛି ବୋଡ଼ା ସିମ୍ ଯେଉଟା ହେଲା ବି ଆଇ ସିମ୍।
ମୁଁ କହିଲି ଆଗରୁ ଆମ ମାନେ ସବୁ ରିଚାର୍ଜ କରିବା ପାଇଁ କେମିତି ଗୋଟେ ଗୋଟେ ଯୋ କାର୍ଡ ଆଣିକି ଆସୁ ନାଇଁ?
ହଁ ସାତ ଦଶଟାରେ ନେଇକି ଆସୁ ସାତ କେତେ ପଇସା ହୁଏ ହଁ ସାତ ଟଙ୍କା କେତେ ପଇସା ହୁଏ। ମିସ୍ କଲ୍ ମାରିଦେବୁ ପୁଣି ଦିଟା ତିନିଟା କାର୍ଡ ଧରିକି କିଣା ହେଇକି ଆସିଥିବ।
ହଁ। ସମସ୍ତଙ୍କୁ ଗୋଟେ ଗୋଟେ ଦିଆହେବ, ସିଏ ତାର ପକେଇବା ସିଏ ତାର ପକେଇବ ସିଏ ତାର ପକେଇବ। ସେ ପୁଣି ଯାହାକୁ କଲ୍ କରିବ ମିସ୍ କଲ୍ ମାରିବ ଟିକେ କଥା ହେଇ
ହଁ ମିସ୍ କଲ୍ ଯିବ ଯଦି ସରିଯିବ ଆଉ ଯିବନି।
ହୁଁ ସରିଗଲେ ତ ଆଉ ମିସ୍କଲ୍ ବି ଯାଉନଥିଲା। ଏବେ ନାଇଟ ଡେ ତ ଆମର ଅନଲିମିଟେଡ ଆଉ
ଏବେ ଆଉ ନାହିଁରେ ସେଗୁଡା ସେ ସିଷ୍ଟମ ସବୁ
ହଁ ସେ ସିଷ୍ଟମ କଣ?
ଓହ ହାଃ।
ଆଉ ଆଉ କଣ କୁହ?
ସେତେବେଳେ ସମୟରେ ଅନଲାଇନ ଜିନିଷ ନଥିଲା କିଛି ବୁଝିପାରୁଛ।
ହୁଁ ଏତେ ଅନଲାଇନ ନଥିଲା।
ୱାନ୍ ଟୁ ଥ୍ରୀ ଏନି ମାରିକିନା ସେ କୋଡ ପକାଉଥିଲା ଘସା ହେଇକିନା। ପୁଣି ହଜ ମରା ହଉଥିଲା ଯାହା ଦ୍ଵାରା କି? ସେମାନେ ଅନଲାଇନ ଯୋଉ ଉଁ ଯୋଉ ଅଫଲାଇନ ରେ ଆଣିଲେ ଏଠି ବି ସେ ଅଫଲାଇନ ରେ ବିକିଲେ ଆମେ ବି ସେ ଅଫଲାଇନ ଯେ ସବୁ ପେ ହେଲା ବୁଝିପାରୁଛ।
ସେତେବେଳେ ଆଉ ଆଗକୁ ମତେ କାଇଁ ଲାଗୁଚି ଅଲଗା ପ୍ରକାର ଏ ଆଇ ଡେଭଲପ ହେଇଯିବ ମଣିଷ ଆଉ ମୁଁ ବୋଧେ ମୁଁ ଭାବୁଛି ଯୋଉମାନେ ଜବ ବି କରୁଛନ୍ତିୁ ଏସବୁ ଏ ଆଇ ସିଷ୍ଟ ତାମାନେ ଆଉ କିଛି ଦରକାର ହବନି ଜବ କରିବା।
କେବଳ ଗୋଟିଏ ଜବ୍ ହେଇପାରିବନି ହୁଣ୍ଡୀ ହଉଛି ଯିଏ କଣ କହିଲ? ଦେଖ ଉ ଖାଇବା ରୋଷେଇ କରିଦଉଛି ଆଜିକାଲି ରୋବଟ ଖାଇବା ବି ଦେଇ ଦଉଛି ଯାଇକିନା
କୋଉ ଜବ୍ ଟା କହିଲ?
ମାନେକର ତମେ ମନେକର ଲୋକଙ୍କୁ ବୁଝେଇବା ଇଏ କଣ ଅ ଏ ଆଇ ବୁଝେଇ ପାରିବ।
ନା ନା ଏଇଟା କରି ମୁଁ ଆଗକୁ ଆଉ ଅଳ୍ପ ଦିନ ସ୍କୁଲରେ ବି ଏଇ ସି ଚମେ ପଡା ହେଇଯିବ।
ହଁ ଟିଚର ବି ରହିଗଲ।
ଟିଚର ଆଉ କୁଆଡେ ରହିବେ ଛୁଆ ସେଠି ପଢିବେ କ୍ଲାସ ସାରିବେ ଆଟନାଶ ପକେଇବେ ଆସିବେ। ସିଏ ମରାମରି ହେଇ ପୁରା
ରବୋଟ କେତେଟା ଭାଙ୍ଗି ଉଠି
ଛୁଆ ଗୋଟାଏ ଗୋଟାଏ ମାଡ ଖାଇ ଗୋଡ ଭାଙ୍ଗିବ ନିଜେ ନିଜେ ମରା ମରି ହେଇଗଲା।
ହୁଁ ହୁଁ।
ବହୁତ ଏ ଆଇ ଡେଭଲପ କଲାଣି ଆମର ଆଗରୁ ଯୋଉ କଣ ଥିଲା ଆଗରୁ କଣ ହଳ କରିବାକୁ ଟ୍ରାକ୍ଟର ଥିଲା ଏବେ ଜେମତି ହଳ କରିବାକୁ ଟାକ୍ଟର।
ହଁ ଆମର ଏପଟେ ଏବେ ବି ହଁ ଲଙ୍ଗଳରେ ହଳ ହେଉଛିବା।
ହେଃ କୋଉ ଜନ ଦୁନିଆରେ ଅଛି କି ତମେ?
ନାଇଁ ଆମର ଏପଟେ ମଛିତ୍ ମଛି ଯେତିକି ସବୁ ଏମିତି ଅଛି ଏପଟେ। ହେଁ। ହଁ ଟୋଟାଲି ବଡ ଏରିଆ ଯୋଉ ଅଛି ଏଠି ହଳ ହଉଛି ଏମିତି ହଳ ହଉନାହିଁ ଟ୍ରାକ୍ଟରରେ ହଉନାହିଁ।
ଆମର ଏପଟ ବା ଟାକ୍ଟର ଏବେତ କୁହା କାଏଁ ସେ ଧାନ ଆଗରୁ ମଣିଷ କାଟିକି ଇଏ କରୁଥିଲା ଏବେ ଧାନ କଟା ବି ଏମିତି ଏଥୀରେ ହେଇଗଲାଣି ରୁଆ ମେସିନ ବି ଆଇଲାଣି ଜାଣିଚ କି ନାଇଁ।
ହୁଁ ହୁଁ ତ ତମର ସବୁ ଜାକ ଇଞ୍ଜିନିୟର ସବୁ ପ୍ଲାନିଂ ସବୁ ଜିନିଷ ଆମର ଏ ପଟେ ପୁରା ଗରିବ ଲୋକ ଆଉ।
ହେଁ ନାମ।
ହୁଁ ତମର ସୁବୁ ବଡ ଲୋକ।
ତାପରେ ମୁଗ ଅମଳ ମାନେ ମୁଁ ବୋଧେ ଫାଷ୍ଟାଇମ୍ ଏଇ ବର୍ଷ।
ନାଇଁ ନାଇଁ ଆମର ଏପଟେ ଗରିବ ଲୋକ। ତମର ସେପଟେ ପ୍ରାୟ କୋଟି ପତି ଲୋକ ତମେ ଖାଲି ପଦୁକରେ ଇନକମ ଖାଲି ପଦେ ସେ କଥା ଇନକମ୍ ତମର ସବୁ।
ହଁ ହଁ ଆମେ ତ ଏଠି ଅମ୍ବାନୀ ଘରର ଲୋକ ଆମର ଏପଟ ଅଛନ୍ତି ସବୁ ନା ଅମ୍ବାନୀ ଘର ପ୍ୟାନ।
କେଜାଣି ଏବେ ଯଦି କଥା ହଉଥିବ ଇନକମ୍ କରୁଥିବ କେମିତି ମାନେ ଅଛି।
ହୁଁ କେ ଜାଣି ତମମାନଙ୍କର ଅମ୍ବାନୀ ଘ ତମ ମାନେ ତଳମାୟା ଆକ୍ଚୁଆଲି ମୁଁ ଜାଣିଲି କାରଣ ଲଙ୍ଗଳରେ ଚାଷ କରୁଛ ମାନେ ତଳମାୟା।
ଏ ଆମର ଏପଟେ ଡେଭଲପମେଣ୍ଟ ହେଇନି ବା।
କାହିଁକି ତମର ଡେଭଲପ ହଉନି ତମର ଲୋକମାନଙ୍କୁ କହୁନ।
କଣ କହିବୁ?
ବୁଝାଅ ଘର ଘର ଯାଇକି, ଯେମତି ତମେ ତମ କଲେଜରେ ଯେମତି ଇଣ୍ଟର୍ନସିପରେ ଯାଉଥିଲ ସେମିତି ବୁଝାଅ। ନା ଆକ୍ଚୁଆଲି ନା ଆଗରୁ ଯାହାହଉ ବଳଦ ମାନେ ଇଏ ପର ଏବେ ଲୋକମାନେ ବଳଦ ମାନଙ୍କୁ ଛାଡି ଦଉଛନ୍ତି।
ଛାଡି ଦଉଛନ୍ତି।
ହୁଁ, ଛାଡି ଦଉଛନ୍ତି, ମାରି ଦଉଛନ୍ତି ପଠାଣ ମାନେ।
ବଳଦ ମାନେ କଣ କହିଲ?
ଷଣ୍ଢ।
ନା ବଳଦ ମାନେ ମତେ କ'ଣ କହିଲ?
କ'ଣ?
ବଳଦ।
ବଳଦ ମାନେ ଷଣ୍ଢ।
ଉଁ ହୁଁ ହୁଁ ତମ ବୋଉ ତମ ବୋଉକୁ ପଚାର ବଳଦ ମାନେ କ'ଣ? ଷଣ୍ଢ ମାନେ କ'ଣ? ହେଲା।
କାଇଁ ବଳଦ ମାନେ ବା ଯିଏ ଷଣ୍ଢ ସିଏ।
ନା ବଳଦ ଅଲଗା, ଷଣ୍ଢ ଅଲଗା। ଷଣ୍ଢ ହେଲେ ମା ଷଣ୍ଢ ହେଲେ ମାରେଣା ଏବେ, ମରାମରି କରିବେ।
ତସ୍ ଷଣ୍ଢ ବଳଦ ଭିତରେ ଅଲଗା କ'ଣ? ହଁ ତାଙ୍କୁ ଛାଡି ଦଉଛନ୍ତି, ତାଙ୍କୁ ଘରେ ରଖିକିନା ହଳ କରିବେ।
ଏଇଗୁଡା ହନ୍ତି ବଳଦ।
ଓହୋ ସେ କଥା କହୁନ, ମୁଁ ଜାଣିନଥିଲି।
କେ ଜାଣି, ମୁଁ ବି ଜାଣିନି। ତମକୁ ସେମିତି ମିଛରେ କହୁଛି ବୋଉକୁ ତମ ବୋଉକୁ ପଚାରିବ।
ହଉ ମୁଁ ଆଜି ମୋ ବୋଉକୁ ପଚାରିବି, ଷଣ୍ଢ ବଳଦ ଭିତରେ ଫରକ୍ କଣ? ଅହ ହୁଁ ତ ତମ ପାଣି ପାଗ ସବୁ କେମିତି ଦେଇଛି? ଆମର ବଢିଆ
ଘରେ ଆଜି ବ ହୁଁ ହୁଁ ବନ୍ୟା ପାଣି ମଳିଆ ପଶଚାଲା ନାଳରୁ ପାଣି ଆସି ଘର ଭିତରେ ପଶିଗଲା।
ତା ଲାଘିଲେ ସତ୍ ସତରେ ତମେ ତଳମଳିଆ ଲୋକ। ହୁଁ। ହୁଁ।
ପୁରା ମାନେ ପାଣି ଆସିଲା ନାଳରୁ ଡାଇରେକ୍ଟ ଘର ଭିତରେ ପସିଲା। ଏପଟେ ବାହାରିକିନା ସେପଟେ ପ ହୁଁ ବାରିଆଡେ ପଶିଗଲା।
ତମେ ତ ଆସ୍ ତମେ ଭାସି ଯାଇନ ତ?
ଉୁଁ ହୁଁ ଆମେ ଭାସିନୁ। ପାଣି ଆସିଲା ଗଲା କିଛି ଜଣା ପଡିଲା ନାହିଁ।
ଯା ମ ତମେ ଭାସିିମିଶି
ଜିନିଷ ଗୁଡା ଖେଳେଇ ଦେଇ ପଳେଇଲୁ ଆଉ। ଏଠି ଥିଲା ସେଠିକି ନେଇଗଲା। ସେଠି ଥିଲା ଏଠି
ତମକୁ କେତେ ଷ୍ଟେପ୍ ଆଗକୁ ନେଇଛି? ତମକୁ କେତେ ଷ୍ଟେପ୍ ଆଗକୁ ନେଇି ଯାଇଛି ନା କ'ଣ?
ହଁ ମତେ ଦି ଷ୍ଟେପ୍ ଆଗକୁ ନେଇଯାଇଥିଲା।
ଓହୋ ଫୋପାଡ୍ ନାଇଁ କେମତି ଆଉ।
ଆଉ କଣ କହୁଛ କୁହ?
ନାଇଁ ମୁଁ ଯୋଉ ଆମ ବାରିଆଡେ ଇଏ କଣ କହିଲ ବିଲ ବିଲରେ କଙ୍କଡ଼ା ଆ
ହଁ କଙ୍କଡା ରଖୁନ ଖାଇବ
ମୁଁ କଙ୍କଡ଼ା ଖାଏନି।
ଖାଅନି ଗେଣ୍ଡା ଖାଉନ ଗେଣ୍ଡା ଭଲ ଲାଗେ।
ହଁ ହଁ ମୁଁ ଗେଣ୍ଡା ଖାଏ କୋରିଆନ ଲୋକ ଟା ନା ଗେଣ୍ଡା ଖାଏ।
ମୁ ବି ଗେଣ୍ଡା ଖାଏ ବା
ଅଲା
ଉଁ
ଖା ବା, ଗେଣ୍ଡା କେଣ୍ଡା ଖାଇବାରେ କଣ?
ମତେ ବି ଗେଣ୍ଡା ଖାଇବା ଭଲ ଲାଗେ। ଖାଇବା ମୋର ସବୁଠାରୁ ଆମିଷ ଭିତରେ
କୋଳରେ ସୁସ୍ଥ ହଉଥିବ ଆଉ
ବିଶ୍ୱାସ କର ବଢିଆ ଲାଗେ ଗେଣ୍ଡା ଖୋଳ ଟା ମାନେ ମତେ ଯେତେ ଆମିଷ ଅଛି ଆମିଷ ଭିତରେ ମତେ ଗେ ଗେଣ୍ଡା ଖାଇବାକୁ ବଢିଆ ଲାଗେ।
ତମ ଘର ଲୋକଙ୍କୁ ତ ମତେ କଥା କରେଇ ବତ? କ ତୁମକୁ ଗେଣ୍ଡା କରିକି ଦେବି ଗେଣ୍ଡା। ଆଉ ଗୋଟେ କାମ କରିବ ମୁଁ ଯିବାର ଅଛି। ଛି ଆମର ଆଡେ ଗେଣ୍ଡା ଏତେ ମାତ୍ରାରେ ମୁଁ କାଲି ତମ ପାଖକୁ ନେଇକି ଯିବି।
ଶୁଣୁନ ଗେଣ୍ଡା ତ ଗେଣ୍ଡା, ଗେଣ୍ଡା ମତେ ସବୁଠାରୁ ଭଲ ଲାଗେ। ତାପରେ ରହିବ ଜିଆଁ ହେଲା।
ହଁ ଅଁ
ଜିଆଟା ବି ବଢିଆ ଲାଗେ, ତମେ ଜିଆ ଖାଇଛ?
ନାଇଁ ନାଇଁ ଜିଆଁ ଭଜା ଖାଉଛ ଆଉ ନା ଜିଆଁ ତରକାରୀ ହୁଏ
ମୁଁ ଜିଆଁ ତରକାରୀ ମିକ୍ସ ଭଜା ହେଲେ ବଢିଆ ଲାଗେ ଖାଇଵାକୁ
ଉଁ ହୁଁ ତମେ ଏତେ ଭଲ ଭଲ ଖାଦ୍ୟ କେମିତି ଖାଇପାରୁଛ?
କେ ତମର ସେପଟେ କଣ ଏତେ ଭଲ?
ନାଇଁ ନାଇଁ ଆମର ଏଗୁଡାକ ନାଇଁ ଆଡେ ଜିଆଁ ଗେଣ୍ଡା ଏଇଗୁଡା କିଏ? ତମେ ତ ସେ ଚଢେଇ ଗୁଡାକ- କୋଉ ଚଢେଇ ଖାଉଥିବ?
କୋଉ ଚଢେଇ, ହଁ ବଗ ଖାଇବାକୁ ଭଲ ଲାଗେ, ବଗ ଖାଇବାକୁ ବଢିଆ ଲାଗେ।
ତାପରେ ଆଉ କଣ?
ହେଇ ବା ଯଉ ଧଳା ଧଳା ବଗ।
ଆଉ ସେ ଯୋଉ କଣ ସେ ବଡ ବଡ ଚଢେଇ ଖାଅନି?
ହଁ ଯୋଉ ଛଞ୍ଚାଣ ଫଞ୍ଚାଣ ନାଇଁ ସେଗୁଡା ଧରିବାକୁ ଅସୁବିଧା ହୁଏ, ନହେଲେ ଖାଆନ୍ତୁ।
ଆ ହଁ ଯା ହଉ ଖାଉଛ ଆଉ, ଖାଇବା ଭଲ ଜିନିଷ ଖାଉଛ।
ହୁଁ ଭଲ ଲାଗେ ନାଇଁ, ଖାଇବା ଥରେ ଖାଇବ, ସେମିତି ମନେ ପକଉଥିବ।
ହଉ ଆମେ ଗଲେ ତମ ଆଡେ କେବେ କରିକି ଦବ ଆଉ
ହଁ ହଁ ନିହାତୀ ମୁଁ କାଲି ଯିବି ପଠେଇ ଦେଇ ଆସିବି।
ନାଁଇ ନାଇ କିଛି ନାଇଁ ମୁଁ କିନ୍ତୁ ଯଦି ଯିବ ଯିବି ତମ ପାଇଁ ବେଙ୍ଗ ଆଉ ଜିଆ ବି ଆମର ଆଡେ ବହୁତ ଲମ୍ବା ଲମ୍ବା।
ବେଙ୍ଗ ବି ବଢିଆ ଲାଗେ ରେ ଖାଇବାକୁ ବେଙ୍ଗ ଖାଇନ ତମେ?
ସିରିଅସ୍ଲି ତମକୁ ବେଙ୍ଗ ଭଲ ଲାଗେ?
ହଁ ବଢିଆ ଲାଗେ ବେଙ୍ଗ ଟୋଟାଲି
ଅ ଠିକ ଅଛି ମୁଁ ବେଙ୍ଗ ଆମ ଘରେ ଏତେ ସାରା ବେଙ୍ଗ ହେଲା ଆମେ ତାଙ୍କୁ ଛାଡି ନେବାକୁ ସେମାନେ ଘରେ ପଶି ଯାଉଛନ୍ତି।
ନାଇଁ ଆମେ ବେଙ୍ଗ ଆମର ବେଙ୍ଗ କେମିତି ରୋଷେଇ ହୁଏ ଜାଣିଚ? ପାଣି ଭିତରେ ଛଡା ହବ ଯଦି ସେ ପାଣି ଭିତରୁ ବାହାରି ଯିବେ ହେଲା ପାଣି ଭିତୁରୁ ଯଦି ବାହାରି ଯିବେ ସେଇଆକୁ ଖାଇବୁ ଯିଏ ରହିଲେ ପାଣି ବି ତରେ ଗୋଟେ ମିଣ୍ଟି ଯାଇଁ ସିଏ ତାଙ୍କୁ ଖିଆ ହବନି ତାଙ୍କୁ ଛଡା ହେଇଯିବ।
କି କଁ ପାଇଁ?
ଆ ଆମର ଏପଟେ କଣ ପରମ୍ପରା ଅଛି। ଉଁ ଏମିତି ଯିଏ ପାଣି ଭିତରେ ରହିବେ ସେ ଭଗବାନ।
ତ।
ସେମାନଙ୍କୁ ନେଇକିନା ଠାକୁରଙ୍କ ପାଖରେ ଛାଡି ଦିଅନ୍ତି ତ ହୁଁ ସେଇଠୁ ଉଁ ସେ ବଡ ହୁଅନ୍ତି ବୁଲନ୍ତି ଆଉ କଣ। ଗୋଟେ ସିନ୍ଦୁର ଭଳିଆ ଗୋଟେ ମରା ହେଇତାଏ କ ଟା ଦାଗଟେ ମରା ହେଇଯାଏ ଜଣା ପଡିଯିବ ବୋଲି ଯେ ଆଉ ମାରିବେନି ବୋଲି ତତେ।
ଓ ସେ ଭଗବାନ୍ ହେଇଗଲେ ନା।